ହ୍ୟାଲୋ।
ହଁ। ଆଉ କଣ କରୁଚୁ?
ହ୍ୟାଲୋ।
କଣ କରୁଚ?
ହଁ ହଁ ସାଙ୍ଗ କହ।
ଆରେ କଣ କରୁଚୁ?
ମୁଁ ଛାତ ଉପରେ ବସିଚି ପବନ ଖାଉଛି ଆଉ ତୁ?
ମୁଁ ବି ସେଇ ଘରେ ତ ଗରମ ହଉଚି ଏଇ ଛାତରେ ଆସିକି ବସିଚି ଏଇନା। ଆଉ ଦେହ ଭଲ ରହୁଛି ନା ଭଲ ରହୁନି?
ହଁ ଭଲ ରହୁଚି।
ଖାଲି ରଜରେ ଟିକେ ବୁଲାବୁଲି କରିକି ଥଣ୍ଡା ହେଇଯାଇଛି ଗୋଡ ହାତ ଜୋରେ କାଟୁଚି।
ଓହୋ।
ହଁ ତୋରୋ?
ହଁ ଭଲ ରହୁଛି ବେଳେ ବେଳେ ଭଲ ରହୁଛି ହେ ହଁ।
ହଁ। ଆଉ କଣ ଖାଇଛୁ?
ଏଇ ତ ଖାଇନି କିଛି ଶୋଇକି ଉଠିକି ଏଇ ଖଟ ଉପରେ ବସିକି ଗପୁଥିଲି
ଓହୋ ଆଉ ଆମେ ଏବେ ଯୋଉ ବୁଲି ଯାଇଥିଲେ କେତେବେଳେ ଘରେ ପହଞ୍ଚିଲୁ?
ସେତେବେଳେ ଠୁ ଆସିକି ଶୋଇଛିି ଆଉ।
ଓହୋ ତୋ ମାମା କିଛି କହିଲେନି?
ନା ନା କିଛି କହିନାହାନ୍ତି ଆଉ।
ଓହୋ।
ଆଉ ଆଣ କହିଲେ ମୁଁ କେମିତି ରୋଷେଇ ହୁଏ ମୁ ଜାଣିପାରୁନି ମାମା କହିଛି ରୋଷେଇ କରିବାକୁ
ହଁ।
ହଁ।
ଅହ। ଚିକେନ୍ କରିବୁ।
ହଁ ଫାଷ୍ଟେ ଚିକେନ୍ ହଁ ହଁ।
ଫାଷ୍ଟ ତୁ କହିଲୁ ଦେଖିିବା ମୁଁ ଟିକେ ଶୁଣେ ଚିକେନରେ କଣ କଣ ମାନେ ମସଲା ସବୁ ପଡେ?
ମୁଁ ତ ଜାଣିଛି ଯେ ଏ ଚିକେନ ପାଇଁ ତ ତେଲ ଆଗେ ଦରକାର। ହେଲା ତେଲ ତା ପାଇଁ ଦରକାର ହଉଛି ପିଆଜ ଆ ହଉଛି ଅ ଦା ହଁ ଅଦା ରସୁଣ ତାର ସବୁ ଯୋଉ ପେଷ୍ଟ ଟା ହେଲା ଆଉ ହଉଚି ଯଦି ବା ଲଙ୍କା ଖାଇବେ ଖାଇବେ ଶୁଖିଲା ଲଙ୍କା ପକାନ୍ତି। ଆଉ ନ ନାହିଁ ଆଉ ଏୟା ମସଲାଦ୍ର କା ଆଉ ହଉଛି ପକା ହୁଏ ନା କଣ ଯୋଉ କଣ କହିଲୁ ଆଉ ଚିକେନ ମସଲା ଦରକାର। ଆଉ ପ୍ରାୟ ଗରମ ମସଲା ବି ପକାନ୍ତି। ଆଉ କଣ ଆଉ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ପକେଇକି ଚିକେନ ରେ ରୋଷେଇ କରନ୍ତି ଆଉ।
ଆଉ ତମପଟେ ଲୁଣ ପକଉନ ବୋଧେ।
ହଁ ହଁ ଲୁଣ ବି ପକା ହୁଏ। ଲୁଣ ପକେଇକି ତାପରେ ଚିକେନ ଟାକୁ ସେଥିରେ କଷିବେ କଷି କଷି ସାରିଲା ପରେ ଆଳୁ ଦିଅନ୍ତି ନା କଣ ଆଳୁ ଟାକୁ ତାପରେ ସେତେ କଣ ପକାନ୍ତି କଶା ରେ ପକେଇକି ତାରେ ଏକାଥେରେ ପାଣି ଦିଅନ୍ତି। ପାଣି ଦେଇକି ତାର ଚିକେନ ଟାକୁ କରିସାରନ୍ତି ଭଲସେ।
ହଁ। ଜାଣିଛୁ ତାହଲେ।
ଏତିିକି ଜାଣିଛି।
ଓହୋ, ମାନେ ଜାଣିଛୁ ହେଲେ କଲା ବେଳକୁ ହବନି ନା?
ହଁ ହଁ।
ହଁ ମୋ ସହିତ ବି ସେମିତି ହୁଏ।
ହୁଁ
ମୋ ମାମାଙ୍କର ବି ଦେହ ଖରାପ ଅଛି ଯେ ମୁଁ ବି ରୋଷେଇ କରିବି।
ହୁଁ ହଁ ଆଉ। ହଉ ପାଠ ପାଇଁ ରେଡି ତ ଆଗକୁ ପରୀକ୍ଷା ଆସିୁଛି ଏକ୍ସାମ୍।
ହଁ ପ ରେଡ଼ି।
ଏକଜାମ।
ରେଡି ବୋଲି ପୁରା ଫୁଲ ରେଡି ବହି ଖାତା ନ ଖୋଲିକି ସେମିତି ଏକ୍ଜାମ ଦେବା ପାଇଁ ପୁରା ରେଡି।
ଓହୋ ଆଉ ସାଙ୍ଗ ହେଇକି ଏକ୍ଜାମ ଦବା ଦେଖିବା କଣ ହଉଛି।
ହଁ ଶିଟି ପାଇଁ ଆ ତୋର କେତେଟା ଲେସନ କମ୍ପ୍ଲିଟି ହେଲାଣି?
ଲେସନ ମୋର ଜମା ଅଳ୍ପ ଯାଇଛି ଜମା ଦି ତିନିଟା ଯାଇଛି କମ୍ପ୍ଲିଟି କରିନି କରିବି ଆଉ।
ମୋର ଏଇ ଜନ୍ମରେ ସରିବ କି ନାହିଁ ସେସବୁ ମୁଁ ମାନେ ଅ ଭାବୁଛି।
ଓ ହଁ। ଆଉ ତୁ କଣ ରୋଷେଇ କରିଥିଲୁ?
ମୁଁ?
ହଁ।
ଆଜି-ଇ-ଇ-ଇ ସୋୟାବିନ୍ ତରକାରୀ କରିଥିଲି ମୁଁ ତ-ଅ-ଅ ମାନେ ଆଇଁଷ ଖାଉନି।
ହଁ।
ହଁ ସୋୟାବିିନ ତରକାରୀ ଖାଲି ଖାଉଛି। ଆଉ ପନିପରିବା ବି ମତେ କିଛି ଭଲ ଲାଗେନି। ପନିର ବି ମୁଁ ଖାଏନି ଛତୁ ବି ମୁଁ ଖାଏନି। କେବଳ ଭାତ, ଡାଲି ଆଉ-ଉ-ଉ-ଉ ସୋୟାବିିନ ତରକାରୀ ଖାଏ ନହେଲେ ଆଳୁ ଭଜା ତା ଛଡା ମୁଁ ଆଉ କି ଛି ଖାଏନି।
ହଁ ମୋର ବି ସୋୟାବିିନ ତରକାରୀ ଭଲ।
ହଁ।
ଆଉ ଆଉ ପନିର ତରକାରୀ ବି ଭଲ, କେତେବେଳେ ଛତୁ ଭଲ ଲାଗେନି ଆଉ ନହେଲେ ସୋୟାବିିନ ପନିର ଆଉ-ଉ-ଉ-ଉ ୟା ଭଲ ଲାଗେ ଆଉ।
ହଁ ତମ ବାରିରେ ସବୁ କଣ ଲଗେଇଲ?
ଆମର ପୋଟଳ ଲଗା ହେଇଛି। ଆଉ-ଉ-ଉ ଏବେ କଲରା ଲଗେହେଇଛି ଭେଣ୍ଡି ଲଗାହେଇଛି। ବାଇଗଣ ଲଗା ହେଇଛି ଏଇ ସବୁ ଲଗା ହେଇଛି ଆଉ।
ଓହୋ ବର୍ଷା କାଲି ଭଲରେ ହେଇଛି ନା ତମ ଆଡେ?
ଆମ ଆଡେ ବର୍ଷା ହଉଛି।
ହଁ ବର୍ଷା ହେଇଛି ଆମ ବାରିରେ ବି ସବୁ ଲଗା ହବବ ବୋଲି-ଇ-ଇ ମାନେ ମୋ ମାମା ସବୁ ଅ-ଅ ସବୁ ତାର-ଅ-ଅ ରେଡ୍ ମାନେ ପ୍ରସ୍ତୁତ କରିଛନ୍ତି।
ହୁଁ।
ହଁ।
ଆମର ବି ଲଗା ହେଇଛି ଏପଟରେ ଯୋଉ ବର୍ଷା ପାଇଁ ଯୋଉ ସାରୁ ଲଗା ହେଇଛି। ଆଉ ଧାନ ବୁଣା ହେଇଛି।
ସାରୁ ବି ଲଗା ହବ।
ଓ ହୋ।
ହଁ ଆଉ ଆମ ଘରେ ଯୋଉ ଫୁଲ ଗଛ ଗୁଡା ନେଇଥିଲୁ ସବୁ ବଞ୍ଚିଲା ନା ମରିଗଲା?
ହଁ ହଁ ବଞ୍ଚିଚି।
ତାକୁ କଣ କରିବୁ କହିଲୁ ମାନେ ଗୋଟେ କୁଣ୍ଡରେ ଫାଷ୍ଟ ନେଇକି ଲଗେଇବୁ ମାନେ ବାଲି ମାଟିରେ ଲଗେଇକି ତାକୁ ପାଣି ଦେଇକି ତାର ଭଲସେ ଯତ୍ନ ନେଲେ ଯାଇକି ବଞ୍ଚିବି ବଞ୍ଚିଲେ ଯାଇଁକି ବର୍ଷା ହେଲେ ତଳେ ଲଗେଇବୁ କୋଉଠି।
ହଁ ହଁ। ତାକୁ ତ ଏବେ ଲଗେଇ ଦେଇଛି ସେମିତି-ଇ-ଇ ଗୋଟେ-ଏ-ଏ ବାଲ୍ଟି ଭିତରେ ରଖିଦେଇଛି। ବାଲଟି ଭିତରେ-ଏ-ଏ ଲଗେଇ ଦେଇକି ମା ସେଠି ରଖିଦେଇକି ଲଗେଇ ଦେଇକି ସେ ଟିକେ ବଡ ହେଇଗଲେ-ଏ
ହଁ।
ତାପରେ ନେଇକି ତାକୁ ମାଟିରେ ଲଗେଇବି ଆଉ। ମାଟିିକି ହାଣି ଇ-ଇ ପାଣି ଦେଇକି ତାପରେ ସେତେ-ଏ ଖତ ଦେଇକି ଇଖି ଲଗେଇବି।
ଓହୋ। ଆଉ ଯୋଉ ତମ ଘର ମୁଁ ଯୋଉ ପିଙ୍କ୍ କଲର ବାଲା ଟା ଆଣିନଥିଲି କି ମୋର ଫୁଲ ଫୁଟିଛି କଢ ଯାଇଛି।